ଚାରି ରାତିରେ ବାହାରିବା ହାଲୋ ଆମେ ଏଥର ସିଆଡେ ହିଁ ରହିଯିବୁ ଆଉ କ କଣ କହୁଚୁ କହ? ଆଁ ଅଛି ବସଚି ଏମିତି ଆଉ ତୁ?
ଗା-ଗାଧେଇଲୁଣି?
ହୁଁ
ଗାଧେଇଲୁଣି?
ହଉ ନେଲେ ତ କଣ ହେଲା? ଝିଅ ଧନ ନେଲା ଆଉ କଣ ହେଲା? ହଁ ସରଲାଣି।
ମୁଁ ତ ଏବେ ଗାଁରୁ ଆସିଲି।
ଏଥର ସେପଟେ ହେଲା ରହିଯିବାଟା ଗୀତା ନାନୀ ଘର ଆସିଲୁ ଆଉ ନୂଆ ଘର କଣ କରୁଚୁ? ଏପଟେ ଆଉ କକା ଘର ଆଡେ ଆଇଲୁ ଗଲୁ ଭଲ ମଜା ହୁଏ। ଆଉ ତୋ ରୁମେଟସ୍ ମଜେ ହି ମଜେ। କଣ ଡାକିବନି ଆମୁକୁ ପାଞ୍ଚେ ଛଅ ସାତ। ଭାତ ଚାରଦିନ ସେପଡେ ଉଁ
ସବୁଦିନ ଆଉ ଟିଫିନ ସୁଖା ମିଳିବା। ନା ମ ସବୁଦିନ ଆଉ ଟି
ନାଁ ରଖି ଦେଇଥା। ମୁଁ କାଇଁ ରଖିବି ନାଇଁ ନାଇଁ ନିଜେ ରଖ।
କିନିବେ
ଉଁ ହୁଁ ହୁଁ ଉଁ ମୁଁ ଗଣିବା ଦେଲୁ ହଁ କ ପାଁଶହ ଟଙ୍କା ରହିଲା ୟା ଭିତରେ।
ଏଛୁ
ପରଟା ତରକାରୀ।
ଉଁ ହୁଁ।
ତୁ କଣ ଖାଇଲୁ?
ମୁଁ ଟିଫିିନ ଖାଇକି ଆଇଥିଲି ଟିକେ ମାର୍କେଟ ରେ।
କଣ ଜଳିଖିଆ?
ମୁଁ ଖାଇଥିଲି ଏଟିଲି ଆଉ ପୁରି।
ଓ ହୋ। ଭଲ କଥା।
ବାପା ମାଆ ଠାରୁ ଆଇଲେ ଭୋକିଲା ହେଇକି ଥିଲ।
ହଁ।
ଏଠି ଆସି ରହିଲେ ଏଠି ଏଠି ଏଠିରେ ରହିଲେ ସିନା ଭୁକରେ ମରି ଏଠିରେ ରହିଲେ ଭୁ ଭୁକରେ ମରୁ ମରୁ ଦିନ ଯିବ ଘରଟା ଘର ହେଇ ଇଏ ଭାବିବେ ମାଇ ଘରେ ରହିଲା ବେଳେ ମୋର ଖାଇବାର ଅସୁବିଧା ହଉଥିଲା। ହଁ କେବେ କେମିତି ବାଇଚାନ୍ସ ଛାଡ ସେଇଟା ନହେଲେ ତ ମୁଁ ଫୁଲ ଖାଉଥିଲି ନା। ଖାଇବାରେ ଏପଟ ସେପଟ ନଥିଲା।
ହଁ ଇସିକା ଆଉ କଣ କଲା ପକେଇଲା କଣ ନା କଣ?
କିଏ ଜାଣିଲା ମୁଁ ଆଉ ତା ସହିତ କଥା ହେଇନି ରଜ ପଡିଲା ରଜରେ ତ ମୁଁ ପିରିଅଡସ ହେଲି ତାପରେ ତ ଏମିତି
ହଁ ହଁ ହଁ। ହଁ ହ ହଁ। କଣ ଆଉ ଚାଲିଛି। ରୋଷେଇ ସରିଗଲାଣି ତାହେଲେ ଏମାନଙ୍କର। ହଉ। ହଉ କି ତରକାରୀ କରୁଛ। ଆଠ ହଜାର ସେ ଦି ହଜାର ଦଶ ହଜାର। ଆଛା। ପାଗ ଟା କେମିତି କରିଛି ଖାଲି ବିରକ୍ତିଆ।
ଜରୁଆ ଜରୁଆ ଲାଗୁଛି ମତେ ଏଇଠାରୁ ପାଣି ଆଜି ଆଉଥରେ ଗାଧେଇବି ଆଉରି ଜର
ହଁ ପରା। କାଲି ସୁମି କଲା ରାତିରେ ହେଲା ବେବି ତାକୁ କହିଦେଲି।
ହଁ କେତଟା?
କେତେଟା ସିଏ ଗୋଟେ କଲା ଫାଷ୍ଟ ଦୁଇଶହ ବାଲା। ତାପରେ ଆଉ ଗୋଟେ ଦୁଇଶହ ବାଲା କଲା ହେଲା ତାର ତାର ୱାଇଫ ସେଇ ପାଉନି ଠିକସେ ହେଲା କରେଣ୍ଟ ପଳେଇଲେ କଟି ଯାଉଛି। କଟିଗଲା ରହିଗଲା ହେଟା କନଫର୍ମ ହେଇନଥିଲା। ମୁଁ କହିଲି ରହ କନଫର୍ମ ହବ ନା ମା ରହିଗଲା ବୋଲି। କହିଲି ର ର ହବ ବୋଲି ତାପରେ ଦେଖିଲା ସେ ଚେକ୍ କର ଆସି କହୁଛି ଆସିନି ବୋଲି। କିନ୍ତୁ ସକ୍ସେସ ଦେଖେଇଛି ଆସିଥିବ। ତାପରେ। ଆଜି ସକାଳୁ ପାଞ୍ଚଶହ ବାଲା କରିଥିଲା ମତେ ଛାଡିଥିଲା ଆଉ କହିଲାଏ ରହିଯାଇଛି ମୁଁ କହିଲି କୋଉଠି ରହିଛି ନା ଆସିନି ଆସିବ ନା ନାଇଁ। କହିନି ଛାଡେତ ଦାବିକି କହିଲି ଛାଡିଲା ଫଟ ମୁ କହିଲି ହେଇଠି ତ ଅଛି। ନା ଆକାଉଣ୍ଟକୁ ଆସିନି ମୁଁ କହିଲ ଆସିିବଲ ମା ଜଗେଇ ଟିକେ ଏକାଉଣ୍ଟକୁ। ସେ ଆସିବ ଧୀରେ ନା ଆସିବ ତ ମୁଁ କହିଲେ ହଁ ହଁ ଆସିବ। ହୁଁ ମୁଁ କହିଲି ଆସିବରେ ନୂଆ ନୂଆରେ ସେମତି ଲାଗିବ କାହେଲା ମୁଁ ବି ସେମିତି ହଉଥିଲି। ତୁ ବି ସେମିତି ସିଏ ବି ସେମିତି ଦେଖ ତୁ ଆରାମସେ କରେ କିଛି ନାଇଁ। ଆଉ ଦୁଇଶହ ବାଲାବି। ହଁ କାଲି ଆସିଥିବ ସିଏ କହୁଛି ଆସିନି ମୁଁ ବି ଜାଣିପାରୁନି। ମୁଁ ଦେଖିଲେ ହିଁ ତାର ଜାଣିପାରିବି କିନ୍ତୁ ଆସିଛି ଦୁଇସହ ସକ୍ସେସ ହେଇଛି ସେ କୋଟା ହିଷ୍ଟି ଦେଖିଲି। ସକାଳୁ ଆଇଚି।
ହୁଁ ହୁଁ।
ହଁ ସେ କହିଲେ ହଁ ଏମତି ଆଉ। ହ ମୁଁ ତ ତାସହିତ କାଲି କଥା ହେଇ ହେଇ ଉଣେଇଶ ହା ଦି ହଜାର। କରିଦେଲି ଆଉ କଣ ଦେଖିବା
ଆ ଟ ଗାଉର ମୁ ତୋ ତ ଖହୁି ହଉ କଣ ଖବର?
ହୁଁ।
ଆଜିକାଲି ତାେ ଖ କି
ସେ ଚାକିରି କରଛି ବଲା କାଲି ମୋର ବାହାରି ଥିଲା ଚାରିଶହ କେତେ।
ବାଓ ବଢିଆ।
ଚାରିଶହ ତିରିଶ ନା ଚାରିଶହ ପଚାଶ ଏମିତି।
ହୁଁ ହୁଁ।
ହଁ ହୁଁ ହୁଁ।
ରହ।
ତଳେ ସବୁ ଦେ ସବୁ କାଢିବିନି। ହେଲା।
ହ୍ୟାଲୋ।
ହୁଁ।
ହ୍ୟାଲୋ।
ହଁ ହେଲା ହେଲା ଆଉ।
କହ।
ହୁଁ ଟ୍ୟୁସନ କାଲି ଗଲୁ।
ହଁ ଯାଇଥିଲି ଚାରିଟା ବେଳକୁ ଘଡ଼ଘଡ଼ି ଜୋର ମାରିଲା ତାଙ୍କରେ ବସିଚୁ ସେ ତାହିଲେ ରୁ ଆଉ ଟିକେ ଦେରେ ଯିବନି କି ଯା ନ୍ତୁନି ଏବେ ଘଡଘଡି ଯାଉଛି ବୋଇଲୁ ଆଇ ଟିକେ ଛାଣିଲେ ବଢି ପାମ୍ପଡ ଖାଇଲୁ ଆଣିଚି। ବସିଥିଲୁ ତାପରେ ଆସିଲି ଆସି ମାଉସିରୁ ଟିକେ ଗଲି ତାପରେ ବର୍ଷାଟା ହେଲା। ହଁ ପରା।
କୁଆଡେ ଯାଇ ହବନି କୋଉ କାମ କରିପାରିବନି କିଛି
ସେଇଆ ଆଉ ଜଗି ତିଆକୁ ପଡିବ।
ହୁଁ। ବର୍ଷା ଦିନ ନା। ଆଉ କଣ ନାଇଁ ବର୍ଷା ଦିନ ଆଜି ଦିନେ ବର୍ଷା ହେଲେ ସ ନା ନାଇଁ ଆଜି ବର୍ଷା ହେଲା ଛୁଟି କ ବର୍ଷା ଦିନ ଟା ମାନେ ସବୁଦିନ ଛୁଟି ହବ କି।
ମାସ ସାରା ବର୍ଷା ହବ ତା ବୋଲି ଛୁଟି ହବ କି ଆଉ ରେନକୋଟ
ମୁଁ କେମତିକା ହଇରାଣରେ ଯାଇଛି ତ ସେ କଷ୍ଟ ଭାବିଦେଲେ ଏବେ ଆହୁରି ଛାଡ।
ରେନକୋଟ୍ ଆଉ କିଛି ନାହିଁ ରେନକୋଟ୍।
ରେନିକୋଟ ରେ ବି ତୋଳେ ଭିଜି ଯାଉଥିଲା।
ହଁ ଆଉ କଣ କରୁବୁ କ। ବାଧ୍ୟ। ମାସ ସାରା ଆଉ ରହିହବ ଦି ମାସ।
ଯିବି ଆଜି ଦୀପା ମ୍ୟାଡାମ୍ ଘରକୁୁ ଟିକେ ଯିବି। ଏ କଣ ଭାବିଛି ଜାଣିଛୁ ଅଞ୍ଜଳି।
କହ।
ହୁଁ ଊ ଊ ମନେ ପକା ଦିବ୍ୟାଂଶୁର ଜନ୍ମଦିନରେ ତୁ ନେଇ ଯାଇଥିଲୁ ଗୋଟେ ଗ୍ଲାସ ନେଇ ଦେଇଥିଲୁ ଭିତରେ ପାଇପ୍ ଭଳିଆ ଥିଲା ମନେ ପକେଇଲୁ ସେମିତିଆର ଥିଲା ଏଇଠି ବମ୍ବେ ବ ନାଇ ଦିଲ୍ଲୀ ବ
ଦିଲ୍ଲୀ ବଜାର ହଁ ଦେଖିଛି ପନ୍ଦର
ହଁ ସେଇଟା ଗୋଟେ ନେଇଦେବି ହବ କି ନାଇଁ କ?
ହଁ ନେଇଜା।
ହଁ ହବ ନା।
ସେଇଟା ଆଉ ସେ ପାଉଚ୍ ନେଇ ଦବୁ ପରା ନେଇ ଦେ ଦିଟା।
ହଁ ହୁଁ।
ଅଛି ସେଇଠି ହଁ। ଭଲ କି ଜୁସ ପିଇବୁ ଆଉ। ଆଇ ଆମ୍ବ ମଲ୍ ଟା ଦେଖିକି ନବ ହଁ, ଏବେ ଆସିଲେ। କଞ୍ଚାଆମ୍ବ, ପାଚେଲାଆମ୍ବ।
ହଉ ବଉନାହାଁନ୍ତି?
ଆଉ କଲ୍ କରୁନୁ କୁହୁକୁ?
କୁହୁକୁ ନାଇ କଲ୍ କରିନି। ଯିବି ପରା ପରେ ଟିଉସନ୍ ସେମିତି ଏବେ ଗଲେ।
ହଁ। ହଁ, ଯିବୁ ଦେଖିଆକୁ ଟିକେ ଯିବୁ, ଦେଖିବୁ ତାର
ଏଇ ପଲ୍ ଯା।
ଏ ତାକୁ ଟିଏ ଦେଖିଦବୁ ଖାଇବୁ ଆଉ।
ପ୍ରବଳ ମୁଣ୍ଡ ବଥା ହଉଛି, ପ୍ରବଳ ମୁଁ ତଳକୁ ବି ଏମିତି ହେଇପାରୁନି, ଯୋଉ ପ୍ରକାର ବଥା ହଉଚି ଯେ!
ବାମ୍ ଲଗଉନୁ?
ଲଗେଇବି ନାହିଁ, ଲୋ ପରେ ଗୁଟେ ନେଇକି ଆଇବି ଥିଲା ଯେ ସରିଗଲା ସେଇଟା।
ଅ ହଁ, ତେଲ ତେଲ।
ତେଲ ଲଗେଇଚି ଲୋ, ସେ ଯୋଉ ଉଠୁ ଉଠୁ ଏଇବା ମା କୁ ତେଲ ଲଗେଇ କରିବା ପାଇଁ କହିଲେ ତେଲ ଲଗେଇଚୁ।
ହଁ।
ଫୋର୍ ସିକ୍ସ ନାଇନ୍
ହ୍ୟାଲୋ!
ହୁଁ ହ୍ୟାଲୋ।
ହଁ କହ କଣ?
ହୁଁ।
କେତେବେଳେ ଯିବୁ ଟିଉସନ୍?
କୁଆରେ ଯିବି?
କେତେବେଳେ?
ଦେଖିବା କରିନାହଁ ଫୋନ୍ କରିଥିଲେ ଯେ ରିସିଭ୍ କରିନାହାଁନ୍ତି, ରିସିଭ୍ କଲେ କଥ୍ କଥା ହେଇକି ଯିବି ଆଉ, କେତେଏଳେ ଯିବି? ତା'ପରେ ସେପଟେ ସେ ଯୋଉ ପୋଷ୍ଟାଲ୍ ପଟେ ଟିଉସନ୍ କରୁଥିଲେ! ସେପଟେ ଆଜି ଯିବି ଟିକେ କଥା ହେଇକିି ଆଇବି, କଣ କହୁଛନ୍ତି ଦେଖିବା?
ହଁ ହଁ ଯା ସେପଟେ ଆଜି। ଦେଖିକି ଆ ଯା।
ଯା ବୋଲି ଭାବୁଛି ଆଉ ଏତ୍ ତେ ମିଳିଯାଇଛି ଗୁଟେ, ଆଉ ତା'ପରେ ଯଦି ସେଟା ଠିକ୍ ଲାଗିବନି, ଆହୁରି ଖୁଜ ବଇଲା ବେଳେ ପାଗଳ।
କୋ କୋଉ କ୍ଲାସ କହୁଥିଲେ? ହଁ ହସ୍ କୁ ହଁ ହଁ। ହଁ ହଁ ହଁ ମନେ ପଡିଲା, ହଁ ସେଇ ଯାଉ। ଭଲ ହବ।
ହଁ, ପରା ହେଇ ଯାଉ, ଯେତିକି କହିବି ସେତିକି ହଁ କହିଦିଅନ୍ତୁ। ଚାକିରି କରୁଥିଲେ କଣ ଲୋଭ ହଉଛନ୍ତି ନା କିଏ କିଏ?
ହଁ। ଦେଖିବୁ ତୁ ତୋ ଆଡୁ କହିବୁ ପନ୍ଦରଶହ ଯଦି ଦି ତାଏଁ କମେଇବେ। ନାଇଁ ଟିକେ କମାନ୍ତୁ ବୋଲି ତୁ କହିବୁ ତେରଶହ, ଯଦି ତ କହିବ ବାରଶହ ବଲେ ହଁ କହିବୁ ଆଉ, ହଜାରରେ ନାଇଁ କହିବୁ। ବାରଶହରେ ହଁ କହିବୁ, ଯଦିତୁ ପନ୍ଦରଶହ ହଁ, ପନ୍ଦ୍ରଶହ କହିବୁ ଫାଷ୍ଟ। ହୁଁ ସେମିତି ହେଇଥିବାର ଅଛି, ସରଳ ଭଳିଆ ହେଲେ ଦେଇଦେବେ।
ଦେଇଦବେ ହଁ।
ହଉ। ରଖୁଛି ହେଲା ଆଉ ଟିକେ ପରେ କରୁଚି।
ହଉ ଟାଟା।
ଟା ଟା।